ହାଲୋ।
ହୁଁ କଣ କରୁଚୁ?
ଏଇ ଖାଇକି ବସିଚି ଆଉ ତୁ କଣ କରୁଚୁ?
ମୁଁ ବି ଏଇ ଖାଇକି ବସିଚି ଆଉ କଣ ଖାଇଲୁ?
କଣ ଖାଇଲୁ ଆଜି? ହାଲୋ।
ଆଜି ଆମର ହେଇଥିଲା ହାଲୋ
ହଁ।
ମୁଁ କହିଲି ଆମର ଆଜି ହେଇଥିଲା ମାଛ ବେସର।
ମାଛ ବେସର କିଏ କରୁଥିଲା?
ହୁଁ ଆ ମୁଁ କରିଥିଲି ଆଉ।
ଓହୋ। ମୁଁ ଆଜି ଆମର କରିଥିଲୁ ଚିକେନ ମାହାରାଣୀ ଜାଣିଚୁ ନା?
ମୁଁ ଆଜି ନୂଆ ଶୁଣିଲି ସେ ନା ଟା ହେଟା କେନ୍ତୀ ଲୋ?
ଆଲୁ ଚିକେନ ସବୁ ଜାଣିଚୁ ଚିକେନ ମହାରାଣୀ ଜାଣିିନୁ କେମତି କରନ୍ତି?
ନା।
ମୁଁ ବି ଜାଣିନଥିଲି। ମୋର ଗୋଟେ ସାଙ୍ଗ ଅଛି ନା ମୁଁ ତାକୁ ପଚାରିଥିଲି ତୁ ଏମିତି କଣ ରୋଷେଇ କରୁଚୁ? ସେ କଲା ମୁଁ ଆଜି ଚିକେନ ମହାରାଣୀ କରିଛି ମୁ ଚିକେନ ମହାରଣୀ ସେଟା ଗୋଟେ କଣ? ଚିକ କେନ୍ଦେ ପୁଣି ମହାରାଣୀ ମହାରାଜା ବାହାରିଲାଣି ତ ସିଏ କହିଲା ସେଟା ବି ଗୋଟେ ଭଲ ସେ ସବୁ ରୋଷାଇ ବି ଜାଣି ନା ନୂଆ ନୂଆ ଆଇଟମ ସବୁ ଜାଣିଛି ସବୁ ପ୍ରକାର ଭେରାଇଟି ର ସେ ଚିକେନ ଉପରେ ସବୁ କରେ ତ ମତେ ଏମିତି କହୁଥିଲା ଚିକେନ ମହାରାଣୀ ବିଷୟରେ ସେଥିରେ ତମେ ଯେମୀ ତି ସବୁ ମସଲା ପକାଉଛ ସେମତି କରିବ। ଆଉ ଯେତେ ପ୍ରକାର ଆମର ମସଲା ଅଛି ଚିକେନ ମସଲା ଗରମ ମ ମସଲା ସେ ସବୁ ପ୍ରକାର ମସଲା ଯୋଉ ଅଛି ତା ସହିତ ସୋରିଷ ତେଲରେ କରିବ ଏଇଟା।
ଆମର ରିଫାଇନ ତେଲ ୟୁଜ୍ କରିବନି ସୋରିଷ ତେଲ ୟୁଜ କରିବ ସେ ସୋରିଷ ତେଲରେ କଲେ ଚିକ ନ୍ ଟା ଭଲ ଲାଗେ ତ ଦେଶୀ ଚିକେନ ରେ ଦେଶୀ କୁକୁଡାରେ ସେଟା କରିବ। ଏଇ ଯୋଉ ବ୍ରଏଲର ଆସିୁଛି ସେଥିରେ କରିବନି। ସେଥିରେ ଭଲ ଲାଗେ ଭଲ ଲାଗିବ କିନ୍ତୁ ଏତେ ଟେଷ୍ଟ ଆସିବନି। କି ସେଥିରେ ଯେତେବେଳେ ମସଲା ଟା ଆମର କରିବା ଆଗେ ଚି କେନେ ନେଇଆସିବୁ ଯୋଉ ହିସାବରେ ଚିକେନ ଆଣିବୁ ସେଇ ହିସାବରେ ତୁ ମସଲା ରଖିବୁ। ଚିକେନ ନା ଯେତେ ପ୍ରକାର ସବୁ ମସଲା ଅଛି ନେଇଆସିବୁ ତା ସହିତ ଲେମ୍ବୁ ରଖିଥିବୁ ଭିନେଗାର ରଖିଥିବୁ ଗୋଟେ ଅଣ୍ଡା ରଖିଥିବୁ ଆଉ ଦହି ରଖିଥିବୁ। ତାକୁ ଭଲସେ ମ ଚିକେନରେ ପକେଇକି ଚିକେନ ଯେତିକି ଆଣିଥିବୁ ସେତିରେ ସବୁ ସବୁ ମସଲା ମସଲା ପକେଇବୁ ଲଙ୍କାାଗୁଣ୍ଡ ଟିକେ ପକେଇଦବୁ ହଳଦୀ ଗୁଣ୍ଡ ଟିକେ ପକେଇଦବୁ ସୋରିଷ ତେଲ ଟିକେ ପକେଇବୁ ସେଇଥିରେ ଗୋଟେ ଦି ଗୋଟେ ନାଇ ଦିଟା ଅଣ୍ଡା ପକେଇବୁ ଆଉ ଦହି ପକେଇଦବୁ। ଉ ଅଧ କପ ଦହି ଛୋଟ କପ ରେ ଦହି ଅଧ କପ୍ ପକେଇଦେବୁ। ଗୋଟେ ଲେମ୍ବୁ ଚିପୁଡ଼ି ଦେବୁ ଆଉ ସେଥିରେ ପୋଦିନା ପ ତ୍ର ଚାରି ପାଞ୍ଚଟା ଏମିତି ପକେଇ ଦବୁ। ତାକୁ ମ୍ୟାରିନେଟ୍ କରିକି ଗୋ ଗୋଟେ ଘଣ୍ଟା ଫ୍ରିଜ ରେ ରଖିଦବୁ
ହୁଁ
ହେଲା ଅଁ ମ୍ୟାରିନେଟ କରିକି ଗୋଟେ ଘଣ୍ଟା ଫ୍ରିଜ ରେ ରଖିଦବୁ ତାପରେ ଏ ଏ ଯେମିତି ଚିକେନ କରନ୍ତି ସେମତି ଇ ପିଆଜ ତର ଯୋଉ ଇଏ ଟାଇପ ର ଯେମିତି ପକଉ ସବୁ ତାକୁ ସୋରିଷ ତେଲ ହେଇସାରିଲା ପରେ ସୋରିଷ ତେଲରେ ପିଆଜ ପକେଇବୁ ତାପରେ ସେ ଯୋଉ ମ୍ୟାରିନେଟ କରିଥିବୁ ସେଇ ଚିକେନ ଟା ପକେଇବୁ ସେ ସେଥିରେ ଗୋଟେ କଟା ଟମାଟ ପକେଇଦବୁ ତାକୁ ପୁରା ଭଲ୍ ସେ କସିବୁ ସେଥିରେ ପାଣି ଜମାରୁ ଦବୁନୁ ଲୁଣ ସ୍ଵାଦ ଅନୁସାରେ ପକେଇଦବୁ ଚିକେନ କୁ ଟିକେ ଭଲସେ ତାକୁ ଘାଣ୍ଟି ଦବୁ ଘାଣ୍ଟି ଦେଲା ପରେ ସିଏଟିକେ ମସଲା ସହିତ ମିକ୍ସ ହେଇଯିବ ନା
ହୁଁ
ତାପରେ ତାକୁ ଘୋଡେଇକି ଅଧଘଣ୍ଟା ରଖିଦବୁ ହେଇଗଲା ତୋର ଚିକେନ ମହାରାଣୀ
ଓହୋ ମାନେ କଣ ସେଇଟା ସେଇ କଣ
ତାପରେ ସେ ହେ ଅଧଘଣ୍ଟା ପରେ ଦେଖିବୁ କେମତି ଲାଗୁଛି ଖାଇବୁ ଦେଖିବୁ କେମତି ଲାଗୁଛି କହିବୁ ତାପରେ ଚି କେନ୍ ମହାରାଣୀ
ଚିକେନ ମହାରାଣି ତୁ ଥରେ ଟ୍ରାଏ କର
ହଁ ମୁଁ ମାନେ କହୁଥିଲି କହିଲ ଯୋଉ ପାଣି ଦବୁନି ସେଟା କଣ ସେ ଦହିରୁ ଆଉ ମସଲାରୁ ସେ ପାଣି ବାହାରି ବାହାରି ସେଥିରେ ହେଟା କଷି ହବ ନା କଣ?
ହଁ ସେ ଦହି ଆଉ ଲେମ୍ବୁ ଯୋଉ ପକେଇଥିବା ସେଇଥିରୁ ସେ ପାଣି ବାହାରି ଯୋଉ ଟିକେ ଖଟାଳିଆ ଲାଗିବ ଯେହେତୁ ଭିନେଗାର୍ ଆଉ ଲେମ୍ବୁ ପଡ଼ୁଛି ଟମାଟୋ ପଡୁଛି ନା ହେଥିପାଇଁ
ହୁଁ ହୁଁ
ଆଉ ତୁ ଯୋଉ ବେସର କରିଥିଲୁ! କଣ ମାଛ ବେସର?
ହଁ, ମାଛର ଧଳା ସୋରିଷ ପକେଇକି, ଗୋଟେ ବେସର ଟାଇପ୍ ର ଗୋଟେ କରିଥିଲି। ସେଟା ମୁଁ ଶିଖିଥିଲି-ଇ-ଇ ଆମ ଜେଜିମା ଠୁ। ସିଏ ସେଟା ସେମତି କରେ। ମାନେ ବେସର ଟାଇପ୍ ର, ଟିକେ ପତ୍ର ପୋଡା ଟାଇପ୍ ର ଆଉ। ମାନେ ଅଳ୍ପ ଟିକେ ଫାଷ୍ଟ କଣ କଲି ନା, ଆମର ତ ତ ଆଗ ଭଳିଆ ଗାଁ ମାନକରେ, ଆଗରୁ ଯେମିତି ଚୁଲି ଫୁଲି ଲାଗୁଥିଲା ଏମ ଚୁ୍ହ୍ଲି ଲାଗିଲେ ଯେମତି ହୁଏ, ସେମିତି ତ ଆଉ ହଉନି। ତ ସେଥିପାଇଁ-ଇଁ -ଇଁ ମୁଁ କଁ କରିଥିଲି ନା, ପ୍ରଥମେ କଡେଇ ରେ ସବୁଟାକୁ ଆଗ ଦେଇଦେଲି। ମାନେ ମାଛ କଞ୍ଚା ମାଛରେ ମୁଁ, ଏଟା କରିଥିଲି ହେଲା। ତ ଫାଷ୍ଟ କଡେଇରେ କଞ୍ଚା ମାଛକୁ ଦେଇଦେଲି, ନାଇଁ ନାଇଁ କଞ୍ଚା! କଞ୍ଚା ମାଛରେ ଏଇଟା ହେଇଥିଲା।
ହଁ ହଁ।
କଞ୍ଚା ମାଛରେ ମୁଁ କରିଥିଲି। ଏଁ ହଉଚି-ଇ ଅଁ, ଅଁ କଞ୍ଚା ମାଛ ତାପରେ, ଟିକେ ସୋରିଷ ତେଲ ଦେଇକି ତାକୁ ଟିକେ ମୁଁ ଅଳ୍ପ ସମୟ ଘୋଡେଇକି ରଖି ସେଥିରେ ଦଶ ପନ୍ଦର ମିନିଟ ରଖି ଦେଇଥିଲି। ତୋ କତିରେ ଅଦି ମାନେ ସେମିତି ପ୍ରପର ଟାଇମ୍ ଥିବ ତାହେଲେ ତୁ ତାକୁ ଅଧଘଣ୍ଟେ କି ଘଣ୍ଟେ ଖଣ୍ଡେ ବି ଛାଡି ପାରିବୁ। ତାପରେ ମୁଁ ତାକୁ କୁ ଦଶ ପନ୍ଦର ମିନିଟ ରଖିକି, ମୋର ଗୋଟେ ପେଷ୍ଟ କରିଥିଲି ଗୋଟେ ମାନେ, ଛୋଟ ମସଲା ତିଆରି କରିଥିଲି ଧଳା ସୋରିଷ, କଳା ସୋରିଷ ଆଉ ହଉଛି କଞ୍ଚା ଲଙ୍କା, ଆଉ ରସୁଣ, ଆଉ ହଉଛି ଟମାଟୋ, ଆଉ ପିଆଜ କିନ୍ତୁ ମୁଁ, ଏଥିରେ କଞ୍ଚ ଚା ପକେଇଲି। କାହିଁକିନା ପିଆଜଟା ଉପରେ ଖାଲି ପକେଇଲି। ଆଉ ଏଇ ମସଲା ଟାକୁ। ତାପରେ ପିଆଜ ଟମାଟୋ ଗୋଟେ ଏଇଆ ଦେଇକି ଆମ୍ବୁଲ ଖଣ୍ଡେ, ଦେଇ ଦେଇକି ପ୍ରଥମେ ମୁଁ କଣ କଲି ନା, ତାକୁ ଗ୍ୟାସ ରେ ଟିକେ ସିଝିହବା ପାଇଁ ବସେଇଦେଲି, ସେ ଗ୍ୟାସରେ ଯେତେବେଳେ ମାଛଟା ପୁରା ସିଝିଗଲା ମସଲାଫସଲା ଯେତେବେଳେ ଟିକେ ସିଝି ଆସିଲା। ତାପରେ ମୁଁ, କଣ କଲିି ନା ବୋଇତାଳୁ ପତ୍ର କିମ୍ବା ଆମର ଅଛି, ଯୋଉ ଅଲଗା ଗୋଟେ ଅଛି ଥାଏ। ପୋ ମାନେ କଣ କହିଲୁ ଉଁ ଗୋଟେ ଔସ୍ତପତ୍ର ସେଇଟା। ଏଇ ଦିଟାପତ୍ର ତମେ ଯୋଉଡ଼ା ରେ ପୋଡିଲେ ଭଲ ଲାଗିବ। ମୁଁ ବୋଇତାଳୁ ପତ୍ରରେ ପୋଡ଼ିଥିଲି। ମୁଁ ବୋଇ ତାଳୁ ପତ୍ର ଭଲସେ ଆଗ, ଚାରିପଟ ଗୋଟେ ଠୁଙ୍ଗା ଟାଇପର କରିଦେଲି। କରିକି ତାଥିରେ ସବୁ ଦେଇକି ଆଁ ଟିକେ ତେଲ ଲଗେଇଦେଲି ଓପରେ। ଦେଇକି ଗ୍ୟାସରେ ହିଁ ପୋଡିଦେଲି। ଯେହେତୁ ଚୁଲି ନାହିଁ ତ ମୁଁ ଗ୍ୟାସରେ ହିଁ ପୋଡିଦେଲି। ଆଁ ପାଞ୍ଚଦଶ ମିନିଟ ଖଣ୍ଡେ ଏପଟସେପଟ କରିକି ଦଶ ଦଶ ମିନିଟ୍ କରିକି ପୋଡିଦବୁ। ଅଁ ପୋଡି ସାରିଲା ପରେ, ତାକୁ ଗରମ ଗରମ ଖାଇବ।
ମାଛଟା ଯେହେତୁ, ସେଇତ ଜଲଦି ଟିକେ ହେଇଯିବ ନା।
ହଁ, ମାଛଟା ନା ଫାଷ୍ଟ ବି ମୁଁ ଗ୍ୟାସରେ ସିଝେଇ ଦେଇଚି। ତାପରେ ତମେ ଟିକେ ଗ୍ୟାସରେ ପୋଡିବ ନା ଖାଲି, ସେଇଥିପାଇଁ ଟିକେ ଗର ଗରମ ଗରମ ତାକୁ ଖାଇବୁ ପଖାଳ ହଉ, ଗରମ ହଉ, ଯାହା ହଉ ତୁ ଖାଇବୁ। ବଢିଆ ଶାନ୍ତି ଲା ଗିବ। ମାନେ ଯୋଉ ଆମର କଞ୍ଚା ମାଛର ଯୋଉ ସ୍ମେଲଟା ଆସିବନି।
ଅ ହଁ, ମୁଁ କଣ କହୁଥି କିଲିକି, ଯୋଉ -ଉ ତୁ କେତେଥର ଏମିତି କଲୁୁଣୁ?
ମୁଁ-ଉଁ-ଉଁ ଆମର ବୋଧେ ଦଶ ପନ୍ଦରଥର ପ୍ରାୟ ହେଇଯିବ। ମୁଁ ଏମିତି କଲିଣି।
ଓହ, ସେମିତି ଆମେ ଚୁଲିରେ କେମତି ଆସିବ?
ସେମିତି ଏକାଟେଷ୍ଟ। କିନ୍ତୁ ଚୁହ୍ଲିରେ ଟିକେକଲେ ଅଧିକ ଭଲଲାଗିବ ଆଉ, ଚୁହ୍ଲିର ବାସ୍ନା ଟା
ହୁଁ ହୁଁ ସେଇ, ସେଇ ସୋରିଷ ତେଲ ରେ ସବୁ କରିବାକୁ ପଡିବତ? ନା ରିଫାଇନ!
ହଁ ହଁ ସୋରିଷତେଲରେ, ନାଇଁ ସୋରିଷତେଲରେ ରିଫାଇନତେଲରେ କରିପାରିବ କି କିଛିନାହିଁ, ସୋରିଷତେଲର କଲେ ଗୋଟେ ବାସ୍ନା ଆସେ ଆଉ।
ହଁ ମାଛ ଜିନିଷ ତାପରେ ତମେ ଯୋଉ ମାଛରେ ସବୁ ମାଛରେ।
ହଁ ହଁ ଯୋ ଯୋଉ ମାଛରେ ବି କରିପାରିବ। ପୋହଳାରେ ହଁ ଯୋଉ ମାଛରେ କରିପାରିବ।
ହଉ ଦେ
ବେଶୀ ଏଥିରେ ଚୁନା ମାଛଟା ହିଁ ବେଶୀ ଟେଷ୍ଟ ଆସେ। ହଁ ବେଶୀ ଚୁନାମାଛ ଟା ଟେଷ୍ଟ ଆସେ ମାନେ ଯୋଉଟା ଦେଶୀ ଚୁନାମାଛ। ହଁ ଦେଶୀ ମାଛଟା।
ତାହେଲେ ଖାଇସାଇଲଣି?
ଯଦି କେବେ ସେମିତି ଏଇନାତ ହଁ ଏବେତ ବର୍ଷାଦିନ। ଦେଖିବୁ ଅଧିକାଂଶ ଜାଗାରେ ଚୁନାମାଛ ଏବେ ମାନେ ଗାଁରେ ବେଶୀ ଚୁନାମାଛ। ଅଧିକାଂଶ ଜାଗାରେ ମିଳିବ। ତ ହଉଚି ଯଦି ପାରିବୁ କୋଉଠୁ ଆଣି କି ଏମିତି ଥରେ ଟ୍ରାଏ କରିବୁ। ତାପରେ କହିବୁ ମାନେ ସତରେ ଭଲ ଲାଗୁଛି କି ନାଇଁ।
ହୁଁ ଆମର ଏପଟେ ବହୁତ ନାଳ ବି ଅଛି ନା ତ ମାଛଧରାଳି ମାନେ ଧରନ୍ତି। ଆମ ଏପଟେ ଘର ବାଟ ଯୋଉଠୁ ଆମେ ରଖୁ। ସେ ଛୋଟ ଚୁନାମାଛ ଦେଶୀମାଛ ପା ଭଲ। ଟେଷ୍ଟ ଲାଗେ। ହୁଁ।
ସେଇଟାରେ ହିଁ ଅଧିକ ଟେଷ୍ଟି ଲାଗିବ।
ଆଉ କଣରେ
ଆଉ ଗୋଟେ ଆଉ ଗୋଟେ ଆଇଟମ୍ ମୁଁ ଜାଣିଛି ଜହ୍ନିର ପୋସ୍ତ ହେଲା। ମାନେ ଜହ୍ନି। ଯିଏ ଖାଉନି ବି ଏଟା ଏତେ ଟେଷ୍ଟ୍ ଲାଗେ। ସିଏ ଖାଉନି ବି ସିଏ ବି ଖାଇବ ସେ ଯୋଉ ନାଇଁ ଥରେ ମୁଁ ଟ୍ରାଏ କରିବି। ଯା ସେଇଟା କେମିତି କହିଲୁ ପ୍ରଥମେ ଜହ୍ନିକୁ ଚୋପା ଛଡେଇକି ଭଲସେ ଧୋଇକି ହୁଁ କାଟିଦବା ଟିକେ ଗୋଲ ଗୋଲ ସାଇଜ ର କାଟିଦବା। ଗୋଲ ଗୋଲ ସାଇଜି ର କାଟିକି ତାପରେ ଗୋଟେ ମସଲା ଆମେ କରିବା ବା ଦାମ ଆଉ ପିଆଜ, ରସୁଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା। ଆଉ ହଉଚି ଅଦା ଟିକେ ଖାଲି ଅଳ୍ପ ଟିକେ ଅଦା।
ଅ ହଁ ସେଥିରେ ଯୋଉ ପକାନ୍ତି ଇଏ।
କଣ?
ଯୋଉ ପକାନ୍ତିନି ସେଥିରେ ଗୋଟେ ଧଳା ଟାଇପ୍ ର ଯୋଉ ମ ମଗଜ୍ ଥାଏ ସେଟା ପକାନ୍ତି।
ନାଇଁ ନାଇଁ ଚାରୁ ମଗଜ ଏଥିରେ ପଡ଼ିବନି। ଚାରୁମଗଜରେ ଏଥିରେ କିଛି କାମ ନାହିଁ। ହେଇଟା ମାନେ ପୋସ୍ତ ତା ନାଁଟା ଖାଲି ଜହ୍ନି ପୋସ୍ତ କିନ୍ତୁ ଏଥିରେ ପୋସ୍ତ ଫୋସ୍ତ ନୁହେଁ ବାଦାମଟା ଇଆର ମେ ନ୍ ହେଲା ଇଆର ମସଲା ଟା ହଉଛି ଆର ବାଦାମ ତ ସେଟା ଫାଷ୍ଟ ସେ ମସଲା ଟା ତିଆରି କରିଦେଇକି କଡେଇରେ ତେଲ ତାପରେ ଟିକେ ତେଲରେ ଭାଜି ଦବୁ ଜହ୍ନି ଟାକୁ ଭଲସେ ଟିକେ ରେଡ ରେଡ୍ ହେଲାପର୍ଯ୍ୟନ୍ତ ଭାଜି ଦବୁ ତାପପରେ ମସଲା ଟାକୁ ଟିକେ ଏ ଜଉ ମସଲାଟା ଆମେ ପ୍ରିପେୟାର କରିଛୁ ସେଟାକୁ ପକେଇଦବୁ। ତାପରେ ପିଆଜ ଅଳ୍ପ ଟିକେ ପକେଇଦବୁ ପକେଇ ଦେଇକି ପାଣି ଅଳ୍ପ ପକେଇଦବୁ ଜହ୍ନି ଯେତିକି ଦେଇଥିବୁ ସେଇ ଅନୁସାରେ ଦେଖିକି ପାଣି ଅଳ୍ପ ଦବୁ ଯେମିତି ସିଝିବାକୁ। ପୁରା ଘୋଡେଇ ଦବୁ ସେ ଦଶ ପନ୍ଦର ମିନିଟ୍ ରେ ପୁରା ହଁ ମାନେ ଏଇରା ମୁଁ ସି ଦେଖେ ଯେତେବେଳେ ଧର ଜଣଙ୍କ ପାଖରେ ବସିଲି ଦେଖିଦେଲି। ତାହେଲେ ଅଟୋମେଟିକ୍ ହେଇଯାଏ ତ ସେଇଥିପାଇ ମାନେ ମୁଁ ଟ୍ରାଏ କରେ କେତେବେଳେ କେମିତି ଆଉ।
ସବୁ ଜାଣିଦେଲୁନୁ ମୁଁ ବି ସେମିତି କେତେ ପ୍ରକାର ହାଲ୍କା ଜାଣିଛି ଆଉ ଚିକେନ ଉପରେ ମୁଁ ବେଶୀ ଜାଣିଚି।
ଚିକେନ ଉପରେ ହଁ ଚିକେନ ଟା ମୁଁ ତ ଏତେ କରେନି ମାନେ ମୁଁ ଯେତେବେଳେ ବି କରେ ସେମିତି ଅଧା ଅଧି ଆଉ। ଆଉ ହଉ ମୁଁ ରଖୁଛି ତତେ ପଛରେ କେତେବେଳେ କରିବି ହେଲା।
ହଉ ହଉ।
ହଉ।